ହ୍ୟାଲୋ।
ହଁ।
ହଁ କହ।
କଣ କରୁଛ?
ଏଇ ବୋଉ ହେରିକାଙ୍କୁ ଖାଇବାକୁ ଦଉଥିନି। ତ ବୋଉ ବୋଉ ହେରିକା ଖାଇଲେ ତୋ ଭାଇ ହରିଆ ସମସ୍ତଙ୍କୁ ଦଉଥିଲି ଖାଇବା ପାଇଁ।
ଓ ହୋ ତମେ ଖାଇନ?
ଉଁ।
ତମେ ଖାଇନ?
ନା ମୋର ପା ଆଜି ସଂକ୍ରାନ୍ତି।
ମୁଆଁ ପିଠା ପିଠା ଖଣ୍ଡେ ଦେଖିଆ କରି ଖାଇଦେମି ଆଉ।
ମୋ।
ହୁଁ ତମେ ଖାଇସାରିଲଣି?
ଏବେ ଖାଇକି ଜଷ୍ଟ ଉଠିନି
ହୁଁ।
ଁ ଆ ଆ ସାର ବାରେଟା
ହୁଁ।
ହୁଁ। ହୁଁ ମୁଁ ତମ ପାଇଁ ବୋଉ ନାନୀ ଖାଉଛନ୍ତି ମୋ ବୋଉ ନାନୀ ଖାଉଛନ୍ତି।
ହଁ।
ହଁ ଖାଇ ସାରିଲେଣି।
ହୁଁ। ତତେ କେତେବେଳେ ବି ଫାଙ୍କା ଟିକେ ହଉନି?
ହୁ ହୁ।
ଖରା ରୋ ରୋଷେଇ ରୋଷେଇ କରୁଛୁ କି?
ନା ନା ରୋଷଇ କରି ନାହିଁ। ଏଇ ତ କ୍ଲାସ ହଉଛି ଏଇନା କେ ନା ରଜ ପାଇଁ ବୋଲି ଟିକେ କ୍ଲାସ ବନ୍ଦ ରହୁଛି।
ଆଜି ମନ୍ଦିର ପଳେଇଥିଲୁ?
ବାପା
ହଁ ହଁ।
ଏଟ ମନା କଲେ। ମାମୁ ଘରକୁ ରାସ୍ତା ଭିଡ ଛକା ଟା ରେ ଆଉ ଚାଲି ହବନି ଗାଡି ମଦୁଆ ମାତଳିଆ ଆ ଚାଲିକି ପଳେଇବା।
ହ ହୋ।
ହଁ
ହଁ ହ।
ଗଁ ଭିତରେ ମାଁ ପାଖରେ ଏ ଖଡେଇ ପାଖକୁ ଯୋଉ ଗାଁ ଶିବ ମନ୍ଦିର ସ୍କୁଟୀ ନେଇକି। ଜେ ଜରଦା ପଳଉ ଜରଦା ହେଇକି ପଳଉ ଗାଁକୁିତରକୁ। ଗାଁ ଭୀତରକୁ ଚାଲିଚାଲି ଆ ଗଲା ହଁ ସେପାଇ ସେ ଖନ୍ଦିକ
ହୁଁ ହୁଁ।
ହିଲିିଆ ହାଲିଆ ଲାଗୁଛି। ଆମର ଏଇ ଯୋଉ
ଆ ହୁଁ?
ହଁ ତଥାପି ଦେଢ କିଲୋମିଟର ଆଉ ଦେଢ କିଲୋମିଟର
ହୁଁ ହୁଁ
ଦିଟା ଗଲା ବେଳକୁ ଆଉ ନାକେ ଦମ ହେଇକି ପୁଣି ଖରା ହଉଛି ଖରା ନହ ଖରା ହେଉଛି ବୋଲି ବେଶୀ ବାଧୁଛି।
ହଁ ବା ଦେଖୁନୁ ମେଘ, ହଉଛି ଚାରିଟାଳିଆ ମେଘ ହଉଛି ଛି ଗାଧୁଆଳକୁ ପୁରା ଖରା ହଉଚି। କଣ କରିବୁ?
କରିବେ ସେଟା ଟିକେ ବୁଲିବେ କଣ ସେ ଖରା ହଉଛି।
ହିଁ ହିଁ ଏ ବର୍ଷ କି ରଜ ହେଲା ହେବନି ଏଇ ତମ ଗାଁ ନଁକ ଏମିତି ହେଲା ଆ ତମ ଗାଁରେ ଏତେ ଦିନ କାହିଁ ରଜ କରୁଛନ୍ତି କି? ସେ ସେଇଥିପାଇଁ ଏ ବର୍ଷ ର୍ଏମିତି ମେଘହଉଛି।
ସାଇ ମନ୍ଦିର ପାଖରେ ହି ଭଲ କରିଛନ୍ତି ମୁଁ ଦେଖିକି ଆସିି
ହଁ ସେଇଥିପାଇଁ ଏମତି ମେଘଟା ହଉଛି ଆଉ କିଛି ନାହିଁ।
ଲୋ ବର୍ଷ କରନ୍ତିନି ବର୍ଷ ଟିକେ ଭଲ ହଁ ବା ଏଇ ଗୋଟ ଏ ବର୍ଷ ଟିକେ ଭଲ କରିୁଛନ୍ତି ବୋଲି ବର୍ଷା ଏମତି କରୁଛି।
ହଁ।
ହୁଁ
ତମଗାଁ ର ଦୋଷ।
ହଁ ଆମ ଗାଁ ଦୋଷ ହୋଇଥିବ।
ହୁଁ ହୁଁ।
ଆଉ।
କଣ ଖାଇବୁ?
ଭାତ ଡାଲି ଛତୁଆଳୁ ଶାଗ ଆଉ ଆମ୍ବ ଆଉ ଆଉ ଭେଣ୍ଡି ଆଳୁ ତରକାରି ବଲ କିଛିା
ଏତେ କଥା କଣ କିଲୋ ଅଜ କର
ଆଜି ମଝି ରଜ ବୋଲି ଆଇଁସ ଫାଇଁସ ହବନି ଥିଲା ଆ ଆମଗଡ କେଥିଲା
ଆମର ମୁ ଆଜି କିଛି କରନେଇ କିଛି କରିନି ଆଦାଳିଆ ତରକାରୀ କେମିତି କରିନି ଆମର ଆମର ଏତେ କଥା କରନୁ। ଖରା ଗରମରେ କିଏ ରାନ୍ଧିବ ଏରା ଏତେ?
ରାନ୍ଧିବା ରାନ୍ଧିବା ବାଲା ଟା କଷ୍ଟ ରାନ୍ଧିବା ବାଲା ଟା କଷ୍ଟ ମୋ ବୋଉ ତାର ହଁ
ଏଇ ଯେ ଖାଇ ହ ଖାଇଲା ବାଲାର ଭଲ ଆଉ ସେ ଖାଇବ ତାର କଣ ଚିନ୍ତା ନବ ତା କଣ ବାଧିବ କି? ଆଉ ଯିଏ କରୁଥିବ ତା କଷ୍ଟଟା ସେ ତାର ଜାଣିବ।
ହ ସେ ଝାଳ ବୋହି ଯାଉଥିବା କଷ୍ଟ
ମୁଁ ଭାଇ ଏତିକି ରୋଷେଇ କରିକି ଆସିକି ପଳେଇ ଆସିଲା ବେଳକୁ ମାନେ ଝାଳ ଗୋଟେ ପଟ ପଡି ବୁଡି ଗଲେଣି ଆସିକି ଷ୍ଟାଣ୍ଡ ଫ୍ୟାନ୍ ଦେଇକି ବସିନି।
ନା ଆମର ଏଠି ଏତେ ଗରମ ଲାଗୁନି ବାଡି ପଟୁ ପବନ ବହୁଛି ଏତେ ଗରମ ଲାଗୁନି।
ନା ନା ଆମର ହଉଛି କଣ ଏତେ ଗରମ ଲାଗୁଛି ଆମର ସେ ପବନ ପକଉନି କି ହେନେ ଯେତେ ପବନ ପକେଇନେବ ଚୁଲିଟା କ ବସିଲା ମାନେ ଖରା ଟା ତୁ ଏପଟ ସେପଟ ମାନେ ଗରମ ଲାଗିବ ଯାହେନେ ବି।
ଆମର ଏଠି ଫାଙ୍କା ଜାଗା ଟା ନୁହେଁ ପବନ ପକଉନି କି ସେମିତି ନା ତୁ ଏପଟ ସେପଟ ହବୁ ଚୁଲିଟା କତିରେ ବସିବୁ।
ହୁଁ ପିଠା ପିଠା କଣ କଲ ନା?
ହଁ ସକାଳେ ପିଠା କରିକି ସମସ୍ତେ ଖାଇଥିଲୁ ବୋଉର ରୁପାଲୀ ର ମୋର ଖାଇଥିଲୁ। ଆ ଏଇନା ଦେଖେ ସେ ପିଠା ପିଠା କି କଣ ଟିକେ ଖାଇଦେମି ଆଉ
ହଁ ହଁ। ହେଲେ
କାଲି ଚତୁ ଦଶୀ ଗଲା।
ଓ ସଂକ୍ରାନ୍ତି
ଆଜି ସଂଙ୍କରାନ୍ତି ଅମେସିଆ ଅଛି ଦିନରେ।
ଏ କଉଦିନ କଣ କ ପଡୁଛି। ଆ ଚତ୍ରୁ ଦଶୀ ହେଲା ନା? କି ପୁର୍ବୁରୁ ଚତୃ ଦଶି ନା କି?
ହ୍ୟାଲୋ।
ହୁଁ କ।
ମୁଁ ସଂକ୍ରାନ୍ତି ପୂର୍ବରୁ ଚତୁଃଦସୀ ହୁଏ। ହ୍ୟାଲୋ।
ହୁଁ କଣ କହିଲୁ?
ମାନେ ସଂ
ନା ନା ଅମେଇସା ପୂର୍ବରୁ ଚତୁର୍ଦ୍ଦଶୀ ହୁଏ।
କାଲି ଅମେଇସିଆ ଗଲା ତା ପୂର୍ବରୁ ଚତୁର୍ଦଶୀ ପଡିଥିଲା ନା କଣ? ହୁଁ ହୁଁ। ତାପରେ ଅମାବାସ୍ୟା ତାପରେ ସଂକ୍ରାନ୍ତି ସେ ତିନିଟା ଙ୍କ ବାରିବ।
ଯଉ ଏ ବର୍ଷ ପଡିଗଲା ନା ନାଗିକିନା ସଂକ୍ରାନ୍ତି ଅମେଇସା ଗୋଟେ ଦିନ ପ ଡିଗଲା ନା ନାଇଁ।
ହଁ ହଁ।
ଅମେଇସା ଅମେଇସା ଧର ତା ଆଗ ଦିନ ହବ ଚତୁର୍ଦ୍ଦଶୀ।
ଓହ।
ପଡେ ଆଉ ଏବେ ସେ ନାଗିକି ପଡିଗଲା ନା ସବୁ ଗୋଟେ ଇଏରେ।
ହୁଁ।
ହଁ ସେ ବିଷୟରେ ଜାଣିନୁ ଏଇନା ତୁ ଆଉ।
ହଁ।
ଜାଣିବୁ ଧୀରେ ଧୀରେ ଆଉ।
ହମ୍ ଧୀରେ ଧୀରେ ଜାଣିବା ଅଉ।
ହଁ।
ତମସ୍ତେ କହିଲେ ଜଣେ ଦିଜଣ ହଁ ଜାଣିବୁ
ହଁ ତମର
କହିଲ? ହେଲୋ। ହ।
ହ୍ୟାଲୋ।
ହ ହ୍ୟାଲୋ ଟାୱାର ପାଉନିକି?
ଶୁଭୁଚି କି ନାହିଁ?
ନା ବା ଖଣ୍ଡ ଖଣ୍ଡିଆ ଶୁଭୁଚି।
ହଁ ମୁଁ କହିଲି ତମରି ଏକୁଟିଆ ଏକୁଟିଆ ଘର ଟା ହେଲା ନା।
ହୁଁ ଗାଁ ଘରଲେ ହେଇଥିଲେ ଜାଣିଥାନ୍ତୁ କିଏ କଣ କରିଛନ୍ତି କଣ ନାହିଁ।
ତମର ଏକୂଟିଆ ତାପ ତୁ କାହା ସହିତ ଏତେ ମିଶି ପାଇଲୁନି। ଲୋକଙ୍କ ସହିତ ଥରେ ମିଶିନେ ଥରେ ସବୁ କଥ ଟା ଜାଣିବୁ।
ହୁଁ।
ସେଇ ପାଇଁ ଜିନିଷ ଟା ଜାଣିିପାରୁନୁ। ହଁ ସେଇ ପା ଜି ଏ ଜାଣିପାରୁନୁ ଏତେ କିଛି ଆଉ।
ହୁଁ। ଅଷ୍ଟମ ସପ୍ତମ ନା ଅଷ୍ଟମ କ୍ଲାସ୍ ପଢୁଥିଲି ଏଠିକି ପଳେଇଆସ
ହଁ। ମାନେ ମୁଁ ଧର ମୋ ଝିଅ ଠାରୁ ସାନ ହେଇଥିଲୁ ଆହୁରି।
ହଁ ସପ୍ତମନା ଅଷ୍ଟମ ପଢ଼ୁଥିଲି ବା ନହେଲେ ଏଠିକି ପଳେଇଆସିନୁ।
ହଁ।
ହୁଁ।
ପର ହେଇଥିଲେ ତାକୁ ସିଲେ ବସିଲୁ ଉଠିଲୁ ସବୁ ଜାଣିବୁ ଏଇଆ ଆ ହେଟି ଏଙ୍କୁଟିଆ ରହିଲୁ। ଘରୁ ଯିବାର ନାହିଁ ଆସିବାର ନାହିଁ କିଛି ନାହିଁ।
ହୁଁ।
ଆଉ ରଜ କୋଉଠି ପରୀକ୍ଷା ଫରୀକ୍ଷା ଅଛି ନା?
ଭାରିନି ପକେଇନି। ନା ବାହାରିନି। ଯୋଉରା ଯାହା ବାହାରିଥିବ ବାରଟାରୁ ଚାଲଚି ପରୀକ୍ଷା।
ଆଉ ଚଗୁଲୁ ଫୋନ କରିଥିଲା ନା?
ହଁ କାଲି କରିଥିଲା।
ଭଲ ନା ସବୁ
ହଁ କଣ କହୁଥିଲେ ଯେ ଆସିବା ପାଇଁ କହିଲା ଏଇଥର ଯାଇନି ଫୁଣି ଯାଇନି। ମତେ କୋହୁଥିଲା କଣ କରିବ କେଜାଣି ।
ହୁଁ।
ଏଥରିକ ଯାହା ହୋଉ ଫୁଣି ଆସିବ ନା ମନା କରୁଚି।
ଓହୋ।
ରଜ ପରେ ପରେ ଯଦି ଅଛ।
ହୁଁ।
ହୁଁ। ସବୁ ଲାଜ ଲାଗିବ ତିନି ଟା ବାହାଘର ।
ହୁଁ ହୁଁ ତିନଟା କିଏ କି ଓ?
ସାଙ୍ଗ ର ଗୋଟେ? ତା ସାଙ୍ଗର ବା ଯୋଉ ମାମୁଁ ଘର ରିସେପସନ ଦିନ ଗଲା। ତା ପରଧନ। ତା ଦି'ଦିନି ପରେ ତା ହଁ ଶଙ୍କର ବାବା ଙ୍କର ବାହାଘର।
ହଁ।
ହଁ। ହଁ ସେ ଭଲ ନାଗି ନାଗି ପଳେଇ ପଡିିଗଲା। ପଳେଇ ଆଇଲା ଭଲ।
ଦିନେ ବାହାର ହେଲା।
ହଁ।
ହୁଁ। କେବେ କଲ ନା?
କଁ କହିଲୁ?
ଖିଆପିଆ ସରିଲାଣି ନା?
କଣ?
ନାଇଁ ଏଇ ସବୁ ଖାଇସାରିଲୁ